ପାଞ୍ଚ ଜଣକୁ
କଣ? ଏ ଯୋଉ ଗୋଟେ ସୋଲାର ପାଇଁ!
ହୁଁ, ହୁଁ, ହଁ କହ କହ କ।
ଗୋଟେ ସୋଲାର ପାଇଁ ପାଞ୍ଚ ହଜାର। ମାନେ ବୋନସ୍। ମୁଁ ଲଗେଇଲି ମାନେ, ମୁଁ ଆଣିକି ଲଗେଇଲି ବୋଲି ମତେ ମିଳିବ ପାଞ୍ଚ ହଜାର ଟଙ୍କା ଆଉ। ତମର ଲଗଉନା ଗୋଟେ ସୋଲାର, ମୁଁ ବୁଝିଦେବି।
ହଁ।
ଆରେ ପଇସା ତମେ ଦବନି।
ନା ମାରିଲାନି ଏବେ, ଜ୍ୟୋତିଷ ଖାଲି କଣ ଯୋଉ କଲ କରୁଛି?
ଆଁ।
ହଁ, ବାଲାନେ ଏବେ ଖାଲି କଲ୍ କରୁଛି ସମସ୍ତଙ୍କୁ।
ଆ ସେ ହଁ, ଏଇ ଟେଲି କଲିଙ୍ଗ୍ ବା କଲିଙ୍ଗ୍ ରେ ମାନେ-ଏ ସେ ତମକୁ ତାଙ୍କ, ଅଫିସ ଫୋନ୍ ରୁ ତମେ ବସିିକି ଫୋନ୍ କରିବ, ଖାଲି ଲୋକଙ୍କୁ।
ହୁଁ, ହୁଁ।
ତମର ଗୋଟେ ଲଗା, ମୁଁ ବୁଝିଦେବି।
ଆବଶ୍ୟକ ନାହିଁ। ଆହୁରି କରେଣ୍ଟ ବିଲ୍ ଦେଇପାରୁନୁ।
ଆଁ,
ଏ କରଣ୍ଟ ବିଲ୍ ଦେଇ ପାରୁନି। ସୋଲାର ଲଗେଇକି
ସୋଲାର କଣ? ଆରେ ସୋଲାର ଟା ବିଲ୍ ଦବନି ତମେ।
ଆ ଜାଣିଛୁ ବିଲ୍ ଦବୁନି। ସୋଲାରଟା ପୁଣି ପଇସା ଦେଇକି ଆଣିବୁ ନା ମାଗେଣା ଆଣିବୁ?
ଆରେ ବୁଝି ପାରୁନ କି? ସୋଲାର ଟା ଆମର ତମର ଯୋଉ ଡକୁୁମେଣ୍ଟ କରିବନି କି!
ହୁଁ।
ଡକୁମେଣ୍ଟ ଯୋଉ କରିବ, ସେଇଟା ଅ ବ ସରୀ ର ମନପଡୁନି। ଡକୁମେଣ୍ଟ ଯୋ କରିବ ଡକୁମେଣ୍ଟରେ ତମର-ଅ ମାନେ, ଲୋନ ହବ ଗୋଟେ ଦି ଲକ୍ଷ ଟଙ୍କା।
ହୁଁ।
ରିଲ ଟା! ଏ ଲୋନ ଟା ଯୋଉ ହବ, ସେଇ ଲୋନରେ ତମର ବାଷଠି ହଜାର ଟଙ୍କା ପଡିବ। ସୋଲାର ଟା। ଆଉ ଲକ୍ଷେ ଅଠତିରିଶ ହଜାର ଟଆଁର ତମର ସବସିଡି ଆସିବ, ସେ ଲୋନ ର।
ହୁଁ।
ସବ୍ସିଡ ଯ ଆସିବ, ଲକ୍ଷେ ଅଠତିରିଶ ହଜାର ତ ତମେ କଣ କର, ମାସକୁ ସେଇଟା ତମର ଦଶ ବର୍ଷ ରହିବ ଶୁଝିବା ପାଇଁ। ମାସକୁୁ ପାଁ ଶହ କି ଛଅଶହ। ସେମତି ଶୁଝିବ ତମେ ମାସକୁ। ଯଦି ତମେ ମାସକୁ ଏମିତି ସୁଝି ନ ପାରିବ ତାହେଲେ, ଏ ଯଉଁ ସବସି
ବର୍ଷା ପକେଇଲାଣି? ହଁ, ଯାଉଛି।
ସବ୍ସିଡି ପଇସା ଯୋଉ ଆସିବନି କି ଲକ୍ଷେ ଅଠତିରିଶ ହଜାର!
ହଁ।
ଆଉ, ତମର ସୋଲାର ଟା ପଡିବ ବାଷଠି ହଜାର। ସେଇ ଲକ୍ଷ ଅଠତିରିଶ ହଜାର ରୁ ବାଷଠି ହଜାର ଉଠେଇକି ଆଣିକି ଏଇଟା ସୁଝିଦବ। ଆଉ ଯୋଉ ତିରିଶ କି ଚାଳିଶ ହଜାର ବଳିବ, ସେଇଟା ତମ ର ଉ କଣ?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
ଆଉ ମାସକୁ ଲାଇନ ବିଲ୍ ନାହିଁ। ମାନେ ସାରା ଜୀବନ ପାଇଁ ଲାଇନ ବିଲ୍ ତମର ନାହିଁ। ଆଉ ସେ ସୋଲାର ରେ ଗୋଟେ ମିଟର ସେମାନେ ବ ଦେବେ ସେଇଟା ସେ ତମ ସୋଲାର ପାଇଁ ଆଉ। ଖାଲି ଲାଇନ୍ ବିଲ୍ ଯୋଉ ଆସିବନି କି ସେଇଟା ଖାଲି ଖୁଣ୍ଟି ଚାର୍ଜ ଗୋଟେ ନେବେ କୋଡ଼ିଏ ଟଙ୍କା। ମାନେ ତମର ଯୋଉ ଖୁ ଖୁଣ୍ଟିରୁ ଆଣିବ ସେ ଖୁଣ୍ଟି ଚାର୍ଜ ଖାଲି ମାସକୁ କୋଡ଼ିଏ ଟଙ୍କା ନେବେ ହେତିକି ଆଉ କିଛି ନାହିଁ।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
ମାନେ ମାସକୁ ଲାଇନ୍ ବିଲ୍ ତିନିଶହ ଚାରିଶହ ଟଙ୍କା ଉ
ଆଉ ଯଦି ଆଉ ଯ ଆଉ ଯୋଉ ଦିନ ଖରା ହବନି ସେଇଦିନ କେମିତି ଚଳିବ?
ଆଉ ଖରା ନହେଲେ ବୋଧେ ସୋଲାର ଟା ଚାର୍ଜ ରହୁନି ଆଉ ହଁ। ଭଲ କଥା କହୁଚୁ। ହଁ ବର୍ଷା ଦିନେ ବି ର ହବ ଆମ ଗାଁରେ ଲଗେଇଛନ୍ତି ତାଙ୍କର ପୁଣି କେମିତି କରିଛନ୍ତି। ତାଙ୍କର ଏସି ଚଲାଉଛନ୍ତି ଜାଣିଚୁ ସୋଲାର ରେ।
ହୁଁ।
ସୋଲର ରେ ସବୁ ଚାଲିବ। ମୁଁ ବା ଲଗେଇବି ମୁଁ ଲଗେଇବି ସତରେ।
ତମର ଲାଗି ମୁଁ ବୁଝି ଦଉଛି।
ଆଁ ତୁ ବୁଝିବୁ କଣ, ମୁଁ ବୁଝି ମୁଁ ମୁଁ ସେଇଠି କରିବି ମୁଁ ନିଜେ ନେଇକି ଲଗେଇଦେବିନି କି।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
ହଁ ଆଠ ହଜାର ଏଇ ମାସକୁ ପାଞ୍ଚ ହଜାର ଆଉ କଣ। ହଁ ଆଉ ତୋ ବାହାଘର କଥା କଣ ହେଲା?
ଜାଣିନ କି?
କ ତାଙ୍କର କହିଲେ ଦେଖି ଯିବା କହୁଥିଲେ ନା କଣ?
କହୁଥିଲ ତ ଆଉ କିଛି କହିନାହାନ୍ତି।
ତମ ତମର କହିଲେ ସିନା ସେ କହିବେ। ତମର ହଁ କଲନି କ ହଁ
ଆଉ କଣ ନାହିଁ କରିଚୁ କି।
ହଁ ଗଜନ ତାଙ୍କର ମୁଁ ତଥାପି ହେଦିନ ମାନେ ସେଇପଟେ ଯାଉଥିଲି ଯେ ମୁଁ ଭାବିଲି ଭିଡିଓ କଲ କରିବି ଦେଖିଥାନ୍ତୁ। ତାଙ୍କ ଘର ମୁଁ ଆଉ କଲିନି। ମାନେ ରାସ୍ତା କାନ୍ଥରୁ ଦେଖି ଦେଇଇଥାନ୍ତୁ ଟିକେ। ମାନେ ମାନେ ଲୋକେସନ ଟା ଜାଣିଥାନ୍ତୁ ନା ଏଇପଟେ। ଥାନ୍ତୁ ଏମିତି। ମୁଁ ଭାବିଲି କରିବି ନା ତାଙ୍କର ଏବେ କଲର ହେରିକା ଦଉଛନ୍ତି ବୋଧେ ଘର।
ହଁ ଜାଣିଚି କଲର ବାଲାକୁ ଯାଉଥିଲେ କଲର ବାଲା ଆସିକି ଆମକୁ ଘରେ କହୁଥିଲା।
ହୁଁ କଲର ଦଉଥିଲେ।
ଯିଏ କଲର ଦଉନି କି, ଆମ ମାଳି ସାଇର।
ଓହୋ। ତାଙ୍କର ସେ ଘର କାମ ବି କିଏ ଗୋଟେ ଆସିକି ସେଇ ତମ ଏପଟୁ ଲୋକ ଆସିକି କରିଥିଲା। ମାନେ ଯୋଉ ଦାଣ୍ଡ ପଟେ ମୟୂର ହେରିକା ବସେଇ ନାହାନ୍ତି କି ଡିଜାଇନ ର।
ହୁଁ।
ସେରା କ ବିି ସେ ତାଙ୍କର ତମ ପଟୁ କିଏ ଗୋଟେ ଆସିକି କରିଥିଲା। ଛୋଟ ପିଲାଟେ ଲୋ ତେର ଚଉଦ ବର୍ଷ ର ପିଲା ଟେ।
ଆଁ
ହଁ ସେ କାହା ସାଙ୍ଗ କାହା ସାଙ୍ଗରେ ଗୋଟାଏ ସିଏ ସିଏ ମାନେ ସିଏ ବୋଧେ ତାଙ୍କ କିଏ ଗୋଟେ ହବ ତା
ସିଏ ଆଉ ଦେଖିନି। ଦେଖି ନଥିଲି । ଆମ ଗାଁ ରେ ତ କେହି ନାହାଁନ୍ତି।
ତମ ଗାଁ ର ନୁହଁ ତମ ସେଇ ପଟୁ ଏକା ଆସେ। ହଁ ସେ କୋଉପଟେ ହେଇଥିବ ଆଉ।
ହୁଁ।
ଆସେ ମାନେ ସେ ଯଉ ମୟୂର ହେରିକା, ଯଉ କରୁଛନ୍ତି ଦାଣ୍ଡ ପଟେ ସେଇପ ସେଗୁଡା କରିବାକୁ ଆସେ ସିଏ ତା ବାପା କି ତା ମାମୁ କେଜାଣି ସିଏ ତା ସହ ଆସେ। ମୁଁ କହିଲେ ଆଲ ସିଏ ଏଡିକିଟେ ହେଇ କରିଦଉଚି ଏରା। କଲର କରୁଥିଲେ ପିଙ୍କ କଲର ଦେଇଚନ୍ତି ବାହାର ପଟଟା ମୁଁ କହିଲି ଗୋଟେ ଖେଦି, ଖେଦି ଯାଉଛି ତମ ଘର ଉପରେ ପାଇଲା।
ମତେ କଣ କହୁଥିଲା କି?
ନା ମତେ ଦିନେ ମେସେଜ ଭିଡିଓ କଲ କରିଛି, କହୁଛି ଦେଖୁ ହରିସାଙ୍ଗ। ମୁଁ କହିଲି ମୁଁ ଶୋଇଚି। ମୁଁ ଉଠି କହିଲି କଣ କିରେ ଭିଡିଓ କଲ୍ କରି ରଖିଲୁ କହୁଛି ହରିଶଙ୍କର ଆସିଥିଲି ତ ଦେଖିଥାନ୍ତୁ। ମୁଁ କହିଲି ମୁଁ ଦେଖିଛି ହେରା, ତୁ ଜୀବନରେ ଦେଖିନୁ ନା ଦେଖିକି ରଙ୍କ ହେ ଲାଗୁଛି ତ କହୁଛି ହଉ ମୁଁ କହିଲି ମୁଁ ଦେଖିବିନି। କହିଲା ହଉ ଶୋଇପଡ଼ ଗୁଡ ନାଇଟ୍। ମୁଁ ଦିନେ କହିଲି ରହ ରହମ ମ-ମତେ ଏଇନେ କହିଲା ତୋ ସାଙ୍ଗ ଖବର କଣ? ମୁଁ କହିଲି କଉ ସାଙ୍ଗ? କହୁଚି କଣ କିଛି ଜାଣିପାରୁନୁ ମ। ମୁଁ କହିଲି ତୁ ଏତେ କାଇଁ କଥା କଥା କାଇଁ ପଚାରୁଚୁ ମତେ ଟିକେ କହିଲୁ ‌। ଭଲ ଲାଗୁଚି କି ତତେ ଝିଅଟା? କହୁଛି ନାଇଁ ଭଲ ଲାଗୁନି। ମୁଁ କହିଲି ଆ କାଇଁ ବାହା ହବୁ ବୋଲି କହୁଛୁ। କହିଲା ମ-ମର ଇ ! ! ! ! ! ! ! ! ! ! ! ! ! ! ! !
ସତରେ ସୁନ୍ଦର ଟେ ନା ଅସୁନ୍ଦର ଟେ କହିଲୁ।
ଆରେ ଆମେ ଦେଖି ଗଲୁଣି ନା ଆମକୁ ଆଉ ସେ କିଛି ଲାଗୁନି। ଭଲ ପିଲାଟେ।
ସୁନ୍ଦର ନା ଅସୁନ୍ଦର?
ନାଇଁ ଭଲ ପିଲା ଟା।
କଣ, ପଚାରିଲୁ? ହୁଁ, ହୁଁ
ସୁନ୍ଦର ଟା ତୁ ଫଟୋ ଦେଖି ଜାଣିପାରୁନୁ କି? ମୁଁ କହିଲି ହଉ ହରିଶଙ୍କର ଯାଇଛୁ ତ ଟିକେ ଭଲ ଭଲ ଫଟା ଉଠେଇକି ଦେଇଦବୁ ମୋ ସାଙ୍ଗକୁ ଦେବି। କହିଲା ତୁ ବେଶୀ ଚାଲାକ୍ ହନି। ଯେତିକି ଦିଆ ହେଇଛି ହେତିକି ଦେଖେ। ତାପରେ ମତେ କହିଲା
ଏ ଯୋଉ କଲର। ଏ ଯୋଉ କଲର, କଲର ବାଲା କୁ ପଚାରିଥିଲେ ଯେ ହୁଁ ହୁଁ। ବାଙ୍ଗର କଲରଇ ଯୋଉ ଆମ ମାଳି ସେ କେ ଆମର ନାମ ମାଳି ସେ ଏକା, ସେ ଆସି ବାପାଙ୍କୁ କହିଲେ ଆଉ, ଆଉ ଝିଅ ପାଇଁ କହୁଥିଲେ କି ପଡରେ, ମୋ ବାପା କହିଲେ ହଁ କହୁଥିଲେ ଏମିତି, ତା ପରେ ଆଉ କଣ ଆମେ ଘର କଲର କରୁଥିଲୁ ଯେ ପଚାରିଲେ ଏମ୍-ଏମିତି ଆଉ। ଝିଅଟା କେମତି? ପ ସମ ଆ ଆ କହିଲ ନାଉ। ଆଉ ଗ ଏଇ ଝିଅ ଟାଠୁ, ଆଉ ଗୋଟେ ସୁନ୍ଦର ଝିଅ ଟେ ଦେଖିଥିଲୁ ଯେ ସିଏ ଗୁଟେ ଭଲ ପାଉଛି।
ଆଉ ସୁନ୍ଦର ନାଇ ତ ହେଣ୍ଡିକେଫ, ଦେଖ-ତାଙ୍କର ତ ବି ମୂଳରେ ଦେଖି ନାହାନ୍ତି ଲୋ। ତା ପାଇଁ ଗୋଟେ ହିଁ କହୁଥିଲେ ଏଇଠି କୋଉଠି ବୋଲି, ତମ ଗାଁରେ ଯଉ କହୁନଥିଲା, କିଏ ଗୋଟେ ଯୋଉ କେନ୍ତିଆ ମୁହଁଟେ ଗୋଟେ।
ହଁ, ହଁ ଜାଣିଲି।
ଯଉ କହୁଥିଲା ଆମେ କଣ ଚାକିରି କରିଛି ସିଏ? ତା ପାଇଁ କୋ ଥିଲେ ଯେ, ଯୋଛ ନାୟକ କୁ କହୁଥିଲେ।
ହୁଁ।
କହୁଛି ପଚାର ବଲେ ଦିନେ ଆସିକି ଆମ ସାହିରେ ଯେ ବସିଲେ। ବସିଲେ ତ ବସିଲେ। ଚାଲ ମାମା ହେରିକା ପଚାରିଲେ। କହିଲେ, ତମ ପୁଅ ପାଇଁ କୋଉଠି କଲଣି କି ନାଇଁ ଏ ବର୍ଷ? ହଁ ଭଲ ମ।
ଲାଗି ବନିତ ଯୁଦ୍ଧ?
ହଁ ଚଳି ପାଇଲେ ହେଲା।
ଭଲ ନୁହେଁ?
ଭଲ, ନାଇଁ ଭଲ ନୁହଁ କାହିଁ କହିବି, ଭଲ ବେ। ଯେ ତୁ ଆକେ ଏଇଠି ରହୁଛୁ ଯେ ତା ସହ ଚଳୁଚୁ।
ମୁଁ କିନ୍ତୁ ଏ ଯୋଉ ଶୁଣିଲୁ ତାର ଯୋଉ ତାର ଗୋଟେ ଭଉଣୀଟେ ଯୋଉ ଅଛି ମଧୁପୁରରେ ବହାହେଇଛି?
ହଁ।
ମୁଁ ଜାଣିଚୁ ତାହା ସହିତ ମୁଁ କଥା ହେଇଛି କେତେ କଣ?
କଥା ହେଇଚୁ?
ଏବେ ବ ଦି ମାସ ତଳେ।
ହଉ କଣ ହେଲା?
କୋଉଟି କହିଲୁ? ପାର୍ଲରରେ ନୁହେଁ? ପାର୍ଲରରେ ସେ ତାଙ୍କ ଘର ମଧପୁରୁ। ମାନେ ମୁଁ ଚିନ୍ ଚିହ୍ନିନି ତାଙ୍କୁ ବି ମୁଁ ଭାବିଛି ଦଲଗ ସାହି କୋଉ ଘର ହେଇଥିବ ଏମତି ଚିହ୍ନା ଚିହ୍ନା ଲାଗିଲା ଟିକେ ଯେ ଆଉ। ଭାଉଜ ଯାଇଥିଲେ, ମୋ ସମସ୍ତେ ଚିହ୍ନିଚନ୍ତି ମୁଁ ତାଙ୍କ ଗାଁର ବୋଲି ଆଉ। ସେଉଠୁ କଥା ହେଲେ ତାଙ୍କ ସାଙ୍ଗରେ ଭାଉଜ ଚିହ୍ନିଚ? ସେ କହିଲେ ହଁ। ତାର ଯୋଉ ଧେଇ ହେଇ ସ୍ତ୍ରୀ ଲୋକଡା କହୁଛି ଆଉ, ତମୁକୁ ତ ମୁଁ ଚିହ୍ନିଛି। ମାନେ ସେ କହିଲା, ତାରଠୁ ମୁଁ କହିଲି ମତେ ଆଁ ମତେ କେନ୍ତି ଚିହ୍ନିଲ? ନା ତମେ ବା ସା ଆମ ଗାଁକୁ ଟିଉସନ ଆସୁଥିଲ। ମଧୁପୁରୁ ଟିଉସନ୍ ଯାଉଥିଲି ମୁଁ, ଦଶମ ଯାଏ ଯାଇଛି। ମୁଁ କହିଲି ତମର କୋଉ ଗାଁ କି? ମଧୁପୁରୁ। ତମ ଘର କୋଉଠି? ଆଉ ବିନୁ ଘର ଘର ପାଖରେ? ହେ କହିଲା ନାଇଁ। ଆମର ଗାଁ ଭିତରେ ମୁଁ ଗଲେ ଆଉ ଗୋଟେ ପୂଜା ଦିଦି ଘର ଘର ପାଖରେ? ସେ କହିଲେ ନାଇଁ ହଁ ପୂଜା ଦିଦିର ଖୁଡ଼ି ମୁଁ ଆଉ। କୁ ଆସ, ଆଇବ୍ରୋ ସେପ କରିକି ଆସିବ। ତାଙ୍କେ ବି ପାର୍ଲରରେ ମ
ହଁ।
ସିଏ ହେଲା ଆଇବ୍ରୋ ସେପ କରି ଆଇଥିଲା। ତାଙ୍କର ସରି ତାଙ୍କେ ଗଲେ ଆଗ ତାରେ ଆମେ ଗଲୁନୁ ମୁଁ ବସି କଥା କଥା ହେବିଲୋ, ମୁଁ କହିଲି ଚାଲ୍ ଦୁଃଖ ସୁୁଖ ହେଇଥାଏ ଆମର ମୁଁ
ହୁଁ। ଏମିତି ହେଇ ନାଇଁ ଭଲ। ଏଥରେ ଗା ଥରେ ଗାଧଉଥିଲୁ ଅ ପୋଖରୀରେ ଯେ ତା ବୋଉ କଣଟେ କହିଲା ଏମତି ବାହାଘର କଥା ଏ ଯୋଉ ଆଜିକାଲି ବୋହୂମାନେ ଏମତି ହଉନାହାଁନ୍ତି କି, ତା ବୋହୂ କହିଲା ଏମି ସେମ ଥିଲା। ତା ବୋହୂ କହିଲା କହିଲା, ଆମ ବୋହୂ ଆମେ ଦେଲେ ଆମେ ଚଳେଇ ପାରିବୁନୁ। କହିଲା ଆମେ ମୁହଁରେ କହିଦବୁ। କଣ କି ନା, ଆମ ବୋହୂ ଏମିତି ହବନି। ମୁଁ ତାକୁ ସଳଖି ଦେବି। ମିଥୁନ କହୁଛି ହଁ ଲୋ ଝିଅ, ତୋ ଟାଇମ ଆସୁଛି। ତୁମ ତୁ କେମତି ଚେପା ହେଇନି କଣ କି, କଣରେ ଜାକି ହେଇକି ରହିବୁ, ତୋ ଟାଇମ ଆସି ସୁଛି ରହ। ଉ ହୁଁ ହୁଁ। ତା ବୋଉ କହୁ ମୁଁ କହିଲି ହଁ ରେ ବହିଟା ସତକଥା। ବାହାଘର ପରେ ମା ମାନେ ଆଉ ନୁହେଁ, ସ୍ତ୍ରୀ ମାନେ ହେବେ ତ ଆଉ।
ହୁଁ ହୁଁ
ମୋ ମାମା କହିଲା ହଁ ଠିକ କଥା ଆଉ। ତୋ ବୋଉ ଯୋଉ ଫୁଟାଣି ମାରୁନି କି, ମୁଁ ଭଲ ଏନ୍ତିଆ ବୋହୂଟେ ଆଣିବି ହେନ୍ତିଆଟେ ଆଣି ଆଣିବି, କହିଲା ଆସିଲେ ସଳଖିବୁ ତାକୁ। ମାନେ ସେତେବେଳେ ତା ବୋଉ କିଛି ହବନି। ଏବେ ଯୋଉ ତା ପୁଅ ଚାକିରୀ କଲାଠୁ, ଆମେ ଆଉ ତଳେ ଖାଉନୁ, ଡା ଡାଇନିଂରେ ଖାଉଛୁ। ମାନେ କୁଆଡ଼େ ଭୋଜି ଖାଇ ଗଲେ କହୁଚି ଡାଇନିଂ ପଡିଚି ନା ନାଇଁ। ମୋ ମାମା ଥରେ କହିଦେଲା, କହିଲା ଘରେ ପଛେ ଲୁଣ ଖାଇବାକୁ ପଇସା ନଥିଲା, ପଚାରୁଚି ଆଗ ଡାଇନିଙ୍ଗ ଅଛି ନା ନାଇଁ ଭୋଜିରେ।
ହୁଁ ହ। ଚାକିରୀ କଲା ବୋଲି ଆଉ।
ହଁ। ଚାକିରୀ କଲା ବୋଲି, ମାନେ ପୁଅ ହେତେ କିଛି ହଉନି ଚାକିରୀ କରିଛି ବୋଲି। ତା ବୋଉ ଆଗରେ ଆକାଶରେ ଉଡୁଛି। ତା ବାପା ତ ଆଉ ଟିକେ, ମତେ ମାନେ ହେତିକ ଦିନି ଯେତେବେଳେ ଚାକିରୀ କଲା, ତା ବାପା କହିଲା ଆଉ ସାଇକଲ ଚଲେଇଆକୁ ଇଚ୍ଛା ହଉନି। ତା ବାପା ସେତେବେଳେ ପଣ୍ଡା ନିଅନ୍ତି ଚରେଇବାକୁ। ପଣ୍ଡା ନେବେ ଚରେଇ, କାହାର କାଠ ଆସିବ କୋଉଠୁ ସଙ୍କଲଠୁ ଆଣିବେ ସେରା କାକୁ ପଇସା ଦିଅନ୍ତି ତାପରେ ଯଉ ତା। ପୁଅ ଚାକିରି କଲା ଯେନ୍ତି ଗାଡି ଟା କିଣି ଦେଲା ନା ଆଉ ସାଇକେଲ କିଏ ଚଲଉଛି ମ ଆଜିିକାଲି ଗାଡି ଗୋଟେ ଧର ଚଲେଇବ ନା ଆଉ। ଶଲେ ଗାଁ ଲୋକ ଦେଖିବୁ କେମତି ହେଲେ କହିଲେ ତା ପୁଅ ଚାକିରି କରିଛି ଯେ ସିଏ ଆସିଲେ ପଛେ ଚାଲି କି। ବୁଲୁଛି ଗାଡି ଆଣିକି ବି ଚାଲିକି ବୁଲୁଛି ତା ବା ପା ଯେ ଆଉ କହୁଛି ମାଟିରେ ଚାଲିବନି।
ହୁଁ।
ହେମିତି ହେଲେ ଦି ଜଣ ଯାକ ମଝିରେ ତା ବାପାର ବୋଉ ର। ସିଏ କିଛି ହଉନି ସିଏ କହୁଛି ହଁ।
ହୁ୍ ହୁଁ। କହିଥିଲି ତ ଯେ ଏବେ ମ ଏଇ ଯୋଉ ସାତ ଆଠ ଦିନ ତଳେ। ଯେ ଯୋଉ ଦିନ ତତେ ଫୋନ କରିଥୀଲି ଯୋଉ ଦିନ ‌।
ହଁ ମ।
ବୋଉ ‌
ହୁଁ।
କିଏ ଗୋଟେ ଖଡ଼ ଖଡ଼ କଲା‌‌ ଭୁତ ନା କଣ ‌
ହଉ ରଖିଦେ ଆଉ ଆଉ ଟିକେ ଗଲେ କରିବୁ ଆଉ ‌
ହୁଁ। ଫୋନ ନେଇ ବଇଥିଲୁ ବୋଧେ।